ହାଲୋ।
ହାଲୋ।
ଉଁ ହୁଁ।
ହୁଁ କଣ କରୁଛୁ?
ଯିବି।
ଆଁ।
ଏ। ଏଇ ମାଆଙ୍କୁ ଦଉଥିଲି ଖାଇବାକୁ।
ଆଉ ମୁଁ ଏଇ ବସିଛି।
ହଁ।
ଆଉ କଣ ଖବର?
ଖବର ଭଲ। ଆଉ ଆଜି କଣ ଖାଇବା ତମର ହେଇଚି?
ଆମର ହେଇଛି ଭାତ ଡାଲି ଭଜା ଆଉ ଆଇଁଷରେ କଣ ଗୋଟେ ହେଇଛି ଆଉ
କିଲୋ ତୁ ପା କହୁଥିଲୁ ତୋ ପୁଅ ହେଇସାରିଲା ପରେ ଆଇଁଷ ଖାଇବୁ ବୋଲି।
ନାଁ ନାଁ ମୁଁ ହେରା ଆଇଁଷ ଖାଇବିନି ଆଉ ଆଇଁଷ ଖାଇବାକୁ ଇ
ନାଁ। ଆଉ ଯୋଉ କଣ ଗୋଟେ କହୁଥିଲି ଆଲୋ ପିଙ୍କିର ନର୍ମାଲ ହେଇଛି।
ନର୍ମାଲରେ।
ହୁଁ।
ନର୍ମାଲ ମୁଁ ଜାଣିନାହିଁ ନର୍ମାଲଲେ
ତ ତାପରେ ଆଉ କିଛି କଷ୍ଟ ନାହିଁ।
ଅହ।
ଫାଷ୍ଟ ମାନେ ଯେତିକି ସମୟ କାଳେ ଛୁଆଟା ଜନ୍ମ ହେଲା ସାରେ କେତେ କଷ୍ଟ କାଳେ ବହେ ପାଆନ୍ତି।
ସେ ନର୍ମାଲରେ ହେଇଗଲେ। ମୁଁ କହିଲି ପିଙ୍କିର କେମିତି ନର୍ମାଲ ହେଇଗଲା?
ଆଉ ଯାହା ହବାର ଥିଲା ହେଇଗଲା ତା ତା ଯାଆର କିନ୍ତୁ
ନା ନା ତାପରେ ବି ତାକୁ ବହୁତ ପରିଶ୍ରମ କାମ ପଡୁଥିଲା ଆଉ ସେଇ ଇଏରେ ହେଇଯାଇଥିବ।
ହଁ ଦିଇ ଜଣ ଯାକ ପ୍ରେଗନେଣ୍ଟ ଥିଲେ ପରିଶ୍ରମ କାମ ପଡୁଥିବ ନା।
ଯିଏ ତାଙ୍କର ହେଲେ ଯୋଉ ଯେମିତି ଜଏଣ୍ଟ ଫ୍ୟାମିଲି।
ହୁଁ।
ଆଉ ତାପରେ କଣ ସବୁ ଖଟିକିଆ ଆଉ ସବୁ ଚୁଲିରେ କରନ୍ତି।
ଅହ।
ତ ସେଇଥିପାଇଁ କହିଲା ବା ସେ ଇଏ କତିରେ ଚୁଲି କତିରେ ବସିକି କରେ ସିଏ।
ହଁ କରିବନି ଆଉ କଣ ଘରର ବୋହୁ ହେଲୁ ମାନେ ଯାହାବି ଥିବ ସେଇୟା ହିଁ କରିବାକୁ ପଡ଼ିବ। ତାର ଫୁଲ୍ ରଜଟା ଛୁତିକିଆରେ ଯିବ।
ହଁ ଯାଉ ତାର ଗୋଟେ ଗଲା। ଇଏ ତାପରେ ପୁଣି ତା ନର୍ମାଲରେ ବଢିଆସେ।
ହଁ ବା ନର୍ମାଲରେ ବଢିଆ ହୁଁ। ମୋର ତ ପେନ୍ ଆସିଲାନି ଫଲସ ପେନ୍ ହୁଁ ଆଉ ପ୍ରେସର ଦେଇକି ଗୋଟେ ଜିନିଷ ହେଲା କି? ପ୍ରେସର ଦେଇକି ଛୁଆକୁ କରାଯାଏନି କାରଣ ଏଇଥିପାଇଁ କି ଛୁଆ ବ୍ରେନ ଉପରେ ପ୍ରଭାବ ପକାଏ।
ହୁଁ।
ହୁଁ। ନର୍ମାଲ ହେଲା କିଛି ଅସୁବିଧା ନାହିଁ କିନ୍ତୁ ପ୍ରେସର ଦେଇକି କରନ୍ତି ନେହିଁ ନର୍ମାଲ ଯାହାର ହେଉଛି ହବ।
ହଁ। ନାଇଁ ଯାହାର ବୋହୂତୁ ବଡ ଟ ଏଇ ତାର କୋଉଠି ହେଲା। ଯାସ୍ପୁରୁ।
ନା ନା ଘଷିପୁରା ଗମେଣ୍ଟରେ ଘଷି ପୁରା ଆନ୍ଦପୁର।
ଘଷିପୁରା।
ହୁଁ ଗମେଣ୍ଟ ମେଡିକାଲରେ ଆଉ। ଗମେଣ୍ଟ ମେଡିକାଲ ରେ ମା ସେଠି ଯୋଉ କୋତରା ଲୁ ଉଁ କେମତି ରହି ଥିବ ସେ।
ଗମେଣ୍ଟରେ ନା।
ହୁଁ। ନର୍ମାଲ ଜାଗା ଟା ପୁରା କୋତରା ହୁଁ।
ଯାଇଥିଲ।
ହଁ ନର୍ମାଲ ଜାଗା ଉଡାକ କୋତରା ଭାରି।
ଉୁଁ ଏଇ ମୋ ବୋଉ ର ଦେହ ଖରାପ ହେଇନଥିଲା କି?
ହୁଁ।
ମୁଁ ଯାଇଥିନି ସେଠି ଦେଇଥାନା ତ
ତ ସେ ପରିଷ୍କାର ତ ଏବେ ଲାଗୁଛି।
ଉଁ
ବୋଧେ ପରିସ୍କାର ଲାଗେ ହେଟି।
କଣ କହଲୁ।
ମୁଁ କନି ତତେ ହେଟି ପରିଷ୍କାର ଲାଗିଥିଲା ନା ଅପରିଷ୍କାର ଲାଗୁଥିଲା।
ସେଠି ନା ହୁଁ। ସେତେବେଳେ ବର୍ଷା ଦିନିଆ ନା କଣ। ଆହୁରି କୋତରା।
ହୁଁ। ଆଉ
ଗମେଣ୍ଟ ଇଏ ଟା ଆଉ କଣ ପରିଷ୍କାର କରିବେ ଏତେ।
ହଁ।
ପ୍ରାଇଭେଟ କ୍ଲିନିକ୍ ଇଏରା କୁ ସେଇଟାରେ ଭଲସେ ଇଏ କରନ୍ତି।
ପଇସା ନେବେ ପରିଷ୍କାର କରିବେନି ନା କି? ଆଉ କଣ। ରୋଷେଇ ସରିବଣି ନା।
ହଁ ମୋର ସରିଲାଣି।
ହୁଁ। ହଁ ମଝିରେ ଚାରିଟା ଦିନ ରହିଲା ପଳେଇବି ଘରକୁ ଆଉ ଶୁକ୍ରବାରେ ଆଉ। ତୋ ଭାଉଜ ଏଇନା କେ ଘରେ ଏକା ଯାହା କରୁଥିବେ କାମ ନା।
ମୋ ଭାଉଜ ନା।
ହଁ।
ହଁ ସିଏ ଏକା ନୁହ ନା ମୋ ବୋଉତ ନାହିଁ।
ହଁ ବା ଏ କା ଏକା ଯାହାଲେ ଟିକେ ହଇ
ଆ ମୋ ଦେଇରିଆ କାଲି ଯାଇଛନ୍ତି ପୁରୀ ଯାଚୁ।
ହଁ ବା କହୁଥୁଲୁ।
ମୋ ଦେଇ ସେ ପିନି ଭାଉଜ ଆରେ ପିନି ଭାଉଜଙ୍କର ଅପରେସନ ଏବେ ହେଇଥିଲା। ସେକେନ୍ତି ବୁଲି ପଳଉଛନ୍ତି।
ସେଇ ପା।
ସେ ବୁଲିବା ପାଗେଳି ଗୋଟେ।
ହଁ ଆଜି ବୁଲିବ ବା ଯିବ ତମେ ଏଇନା କେ ଅପରେସନ ଲୋକ କହିଛ ନା ତମେ କେତେ ଲୋକଙ୍କ ଇଏରେ ଆସିବ କହିଲ ଅ ମାନେ ସଂସ୍ପର୍ଶରେ କେତେ କେତେ ଲୋକ ତମର ଆସିଥିବେ ନା କି। ଯିବ ହେଠି ଯାହା ହେଲେବି ଏ ଗହଳି ମହଳି କୋଉଠି କଣ। ଏବେ ଯେଉଁ ଖରା ମରା ହେଉଛି ତୁମେ ଗୋଟେ ଅପରେସନ ନା ଲୋକ ନା କି? ଘରେ ଟିକେ ରେଷ୍ଟ ନେବ ଦେହକୁ ଆଗେ ଯତ୍ନ କରିବ କୋଉଠି ଏନା ଠିଆ ହବ ନା ନାଇଁ ତା ଠାକୁରଙ୍କୁ ଦର୍ଶନ କରିବ ମାନେ ଠିଆ ହବ ନା ନାଇଁ କେତେ ସମୟ ସାରିକା।
ହଁ ପା ତିନି ଚାରିଟା ଜାଗା ଧର ତାଙ୍କର ପଣା କରିଦେଇଛି।
ସେଇପା କହୁଛି। ଯିବ ଟିକେ ଠିଆ ହବ ଇଏ ହବ ଟିକେ ଆଉ। ସେଇୟା କଣ ପାଇବୁ ଯାହାକୁ ଯାହା ଖୁସି ଲାଗିବ କରିବେ ଆଉ। ଭଗବାନ ଡୋରି ଲଗେଇଛନ୍ତି ଛାଡ ଜଗା ଡୋରି ଯେତେବେଳେ ଲାଗିଲା ଆଉ।
ହୁଁ ସିଏ ବି ସତ କଥା।
ମତେ ଭାରି ଇଚ୍ଛା ପୁରୀ ଯିବାକୁ ଟିକେ ହଉଛି। ପୁଅଟା ବଡ଼ ହେଲେ ଯାଇକି ଯୁଆଡେ ଯିବି ଏନେକା ତ କୁଆଡେ ଯାଇପାରିବିନି ଆଉ।
ଗୋଟେ ଆମ୍ବଟେ ଖାଇଦେଲିି ଯେ ଖାଲି ସେଇଟା ସର୍ ସର୍ ସର୍ ସର୍ ସର୍ ସର୍ ସର୍ ହଉଛି। ସେଟା ନସିଆ ଲାଗିଲା। ଏଟା ଏବେ କା ଆମ୍ୱ ଟା କି ବାଉ ଏଠି ଥୁଆ ହେଇଥିଲା ଯାଉ ଏଠି। ଖାଲି ସର୍ ସର୍ ହଉଛି ତଣ୍ଟି।
ଛୁଆଟା ଠିକ ଛଅ ମାସ ଖଣ୍ଡେ ହେଇଯାଇଥିବ ଯୋଉ ଏଇ ଟାଇମ୍ ବେଳକୁ ଏଇ ରଜ ବେଳକୁ ନଭେମ୍ବର ଡିସେ ସେମ୍ବର୍ ଯାହାର ଛୁଆ ହବ ତାର ବଢ଼ିଆ ଆମ୍ବ ଧୁମ ସେ ଖାଇବ। ଆଉ ଏଇନାକେ ଆମ୍ବ ଖାଇ ପାରିବୁନି ମୁଁ ଭଳିଆ ଅବସ୍ଥା ନଲେ ହେବ। ଆମ୍ବ ଖାଇପାରୁନି ଭାରି ଆମ୍ବଟା ଖାଇବାକୁ ଇଚ୍ଛା ହେଉଛି। ଥର ଥର ଗୋଟେ ଗୋଟେ ମିଠା ଆମ୍ବ ଇଚ୍ଛା ହଉଛି ଆଉ ଆମ୍ବ ପ୍ରିୟ ନହଇ କି ବି ମତେ ଆମ୍ବ ଯେତେବେଳେ ଖାଉନି ଇଚ୍ଛା ହଉଛି ଏଇ ଛାତରେ ଆ ସ୍ତ୍ରୀ ନା କଣ? ବୁଦ୍ଧାସ୍ତ୍ରୀ। ସିଏ ଯେମିତି ଡିଟୋ ଦେଖିବାକୁ ପୂଜା ଡିଟୋ ସେମିତି ପୁରା ଦି ଜଣ ଯାକ ସମାନ ଦେଖା ଯାଉଛନ୍ତି ନା।
ସେ ନିଲା।
ପୂଜା ବାହା ହେଇ ସାରିଲାଣି ଜା ଜାଣିଛ ନା? ହାଲୋ। ହାଲୋ।
ଆଉ ଆଜି ଫୋନ କରୁଥିଲୁ?
ହଁ।
ଉଁଁ ମାମା କୁ ମୁଁ ଆଉ କଥା ହେଇନି ମାମା ସାଙ୍ଗରେ।
ସିଏ କାଇଁ ଆଉ ଟୋଟାଲ ଆଉ ମୋ କତିକି ଆସୁନି। ମୁଁ ତାକୁ ଆଜି ଫୋନ କରିକି କହମି କି ପଳେଇବି ବୋଲି।
ସେ ଜିନ ଭାଉଜ।
କିଏ?
ଏଇ ସନ୍ଧ୍ୟାବେଳକୁ ପାଞ୍ଚଟା ସାଢେ ପାଞ୍ଚଟା ବେଳକୁ କଥା ହେଇ
କାହା ସହିତ?
ସେଇ ଜିନୁ ଭାଉଜ ଯୋଉ ଏଇ ଯୋଉ
ଓହୋ ତଳ ସାଇ ଜିନୁ ଭାଇ
ହଁ ହଁ।
ହୁଁ ହୁଁ।
ଇଏ ତାକୁ ଭାଉଜ ଡାକେ ବୋଲି ମୁଁ ସେଥିପାଇଁ ଭାଉଜ ଡାକିଦେଉଛି।
ତୁ କ ତୁ କୋଉ ଖୁଡି ନାହିଁ କି? ନାଇଁ।
ତାଙ୍କର ଆମର କଣ ଗୋଟେ ବନ୍ଧୁ ବାନ୍ଧବ ହିସାବରେ ବା
ଆରେ ମୁଁ ତାଙ୍କ ନାଁ ଜାଣିନଥିଲି ସେଇ ଇଏରେ ଆସିଛି ତ ତାଙ୍କ ନାଁ ଟା। ଆଉ ସିଏ ମତେ ଭଲସେ ଜାଣିଛନ୍ତି। ମୋର ଯେତେବେଳେ ବାହାଘର ଠିକି ହେଲା ଯୋଉ ଇଏ ଟାଇମ କି ସେ ଫୋନ କରିଥିଲେ। ମୋତେ କହିଲେ ଯୋଉ ଆମ ଝିଅଟା ଯିବ ପଢିବାକୁ ତମ କତିକି। ମୁଁ କହିଲି ଏବେ ତ୍ ତ ମୁଁ ଟ୍ୟୁସନ ଛାଡିଦେବି ତମକୁ ପଢେଇବି।
ଭାଉଜ ପଠେଇବେ ନହେଲେ ତାଙ୍କ କତିକି ପଠେଇବ ବୋଲି। ପଠେଇଥିଲି ତାଙ୍କ କତିକି ଆ ମୁଁ ସେଇ ଶିବରାତ୍ରି ଦିନ ଫୋନ କରିଥିଲେ। ନା ହଁ। ନା ଫୋନ କରୁଥିଲେ କଣ ସେଠି ଦେଖିଥିଲେ କହିଥିଲେ। କହିଲେ ଆପଣ ଝିଅଟା ପଢିବ ତ ମୋ କତିରେ ଝିଅଟା ପୁଅଟା
ହଁ।
ହଉଛି କି ରହ?
ତ ହଁ ହଁ ହଉ ତାହେଲେ ମୁଁ ଯାଉଛି ଖାଇବି ଆଉ